ଶୁଭ ସନ୍ଧ୍ୟା ଦିଦି କଣ କରୁଚ?
ହଁ ଶୁଭ ସନ୍ଧ୍ୟା ଏଇଠି ବସିଚି ଆଉ ତମେ କଣ କରୁଚ?
ମୁଁ ବି ଏମିତି ଖାଇକି ଉଠିଲି ବସିଥିଲି ଆଉ।
ଆଚ୍ଛା। ଆଉ କଣ କେମିତି ପଢ଼ାପଢ଼ି ଚାଲିଚି ମୁଁ ତ ବହୁତ୍ ଦିନ ହେଲା ତୁମକୁ ଫୋନ୍ ଆଉ କରିପାରିନି ଟିକେ ବ୍ୟସ୍ତତା ଭିତ ତରେ ଆଉ ବୁଝି ପାରିନି ତମର କଣ ମଝିରେ କଣ ପରୀକ୍ଷା ଫରୀକ୍ଷା ଚାଲିଥିଲା ପରା ସରିଲାଣି ନା ନାଇଁ?
ହଁ ଦିଦି ପରୀକ୍ଷା ସରିଲାଣି ଆଉ ସବୁ କିଛି ଠିକ୍ ଠାକ୍ ଏବେ ତ ଅଛି ଘରେ ଅଛି ପରୀକ୍ଷାର ଫଳ ଯେହେତୁ ବାହାରିନି ମୁଁ ଘରେ ଅଛି ତାପରେ ପରୀକ୍ଷାର ଫଳ ବାହାରିଲେ ତାପରେ ମୁଁ କିଛି ଭାବିବି କଣ କରିବି ଆଗକୁ ଆଉ ତମେ ସବୁ କେମିତି ଅଛ ପଢ଼ାପଢ଼ି ତମର କେମିତି ଚାଲିଛି।
ହଁ ମୋର ତ ଏବେ ଜଷ୍ଟ ପଢ଼ା ସରିଲା କିଛି ମାସ ହବ ବିଇଢ଼ି କରୁଥିଲି ସରିଗଲା ଆଉ ଭାବିଚି ଏଇ ସରକାରୀ ଚାକିରି ପାଇଁକି ଟିକେ ଇଣ୍ଟରଭ୍ୟୁ ଭରିକା ଦେବି। ଯାହା ହବ ଆଉ କଣ କରିବା ଭାଗ୍ୟ ଛଡ଼ା ତ ଆଉ କିଛି ନାହିଁ। ଭାଗ୍ୟରେ ଯାହା ଥିବ ସେ ସେୟା ହବ ଟିକେ କିନ୍ତୁ କଷ୍ଟ କରିବାକୁ ପଡ଼ିବ ପାଠ ପଢ଼ିବାକୁ ପଡ଼ିବ ନା। ଆଉ ତମର କଣ ପ୍ଲାନିଂ ଅଛି ସରିଲା ପରେ ସବୁ କିିଛି?
କିଛି ନାହିଁ ମୁଁବି ତ ଏବେତ କରିଲି ବି ସି ଏ ଟା ସରିଚି ଅ ଷଷ୍ଠ ପରୀକ୍ଷାର ଫଳାଫଳ ରେ ବାହାରିନି ତାହେଲେ ତାପରେ ମୁଁ ଭାବୁଚି ଦେଖିବା ହବ ଯଦି ମାଷ୍ଟର କୋର୍ସ କରିବି ନହେଲେ ନାଇଁ ହେବ ଯଦି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରିବି ବୋଲି ଭାବୁଚି କହିଲା ବେଳକୁ ଆଜ କାଲିକା ମାନେ ଦୁନିଆରେ ପ୍ରତିଯୋଗିତା ଯୋଉ ପ୍ରକାରର ଚାଲିଛି ଆଜିକାଲି କୋଉଟା ବି ସହଜ ନୁହେଁ ଆ ପାଇବା ପାଇଁ ତ ଦେଖାଯାଉ କଣ ହଉଚି ମୋର ମୁଁ କେବଳ ପରୀ କ୍ଷାର ଫଳକୁ ହିଁ ଅପେକ୍ଷା କରିଚି ତାପରେ କିଛି ଭାବିବି ଆଉ।
ହଁ ଠିକ୍ କଥା ସେଇଟା ତ ଗୋଟେ ଠିକ୍ ଯେପର୍ଯ୍ୟନ୍ତ ଫଳ ନ ବାହାରିଚି ତମେ ବି କଣ ଚିନ୍ତା କରିପାରିବ ଫଳ ଉ ପରୀକ୍ଷା ଭଲ ହେଇଚି ନା ତମର?
ହଁ ହଁ। ହଁ ପାଞ୍ଚଟାର ବ ଫଳା ଫଳ ତ ବାହାରିଚି ମୁଁ ନିଜେ ବି ମାନେ ଖୁସି ଅଛି ମୁଁ ଯାହା ଭାବିଥିଲି ଯେତିକି ଭାବିଥିଲି ଠିକ୍ ଠାକ୍ ଆସିଚି ଆଉ ଶେଷ ପରୀକ୍ଷାର ଫ ଫ ଫଳ ବାହାରିଲେ ମୁଁ କ କଲେଜ୍ ରୁ ଯାଇ ଅ ସାର୍ଟିଫିକେଟ ଆଣିଲା ପରେ ହିଁ ଯାହା କିଛି କରିବି ଆଉ।
ଆଚ୍ଛା ତମର କଣ ସରକାରୀ ଚାକିରି କରିବାର କିଛି ଇଚ୍ଛା ଅଛି ନା ନାଇଁ? ପ୍ରାଇଭେଟ୍ ଚାକିରି ହିଁ କରିବ।
ନା ନା ସେମିତି କିଛି ନାହିଁ କହିଲାକୁ ଗଲେ ଆଜିକାଲି ତ ସରକାରୀ ଚାକିରି ଏତେ ସହଜରେ ମିଳୁନି କିନ୍ତୁ ମୁଁ ମାନେ ଅତି କମ୍ ରେ ଥରେ ତ ଥରେ କି ଦି ଥର ଚେଷ୍ଟା କରିବାକୁ ଚାହୁଁଚି। ଆଉ ଯଦି କିଛି ନ ହୋଉଚି ତାହେଲେ ମୁଁ ବେସରକାରୀ ଚାକିରି ହିଁ ଖୋଜିବାକୁ ଚେଷ୍ଟା କରି କାହିଁକିନା ଏତେ ପାଠ ପଢିଲି ବାପା ମାଙ୍କ ପଇସା ସାରିଲି। ଆଉ ଏମତି କିଛି ନାହିଁ ତ କିଛି ନକରିଲା ଯାଏଁ ତ ନକଲେ ତ ହବ ନାହିଁ ନା ତ କି କିଛି ନା କିଛି ତ କରିବାକୁ ହିଁ ପଡ଼ିବ। ଯଦି ସରକାରୀ ନ ହୋଉଚି ତାହାଲ୍ ତାହେଲେ ମୁଁ ବେସରକାରୀ ହିଁ ଉଁ ଚେଷ୍ଟା କରିବି। ତମର ସବୁ କେମତି କଣ ଭାବିଚ ମାନେ ଆଗକୁ
ମୁଁ ତ ଭାବିଚି ଆମର ଶିକ୍ଷକତା କରିବି ବୋଲି। କାରଣ ମତେ ଛୋଟ ଛୁଆଙ୍କୁ ପଢ଼େଇବାକୁ ବୋହୁତ ଭଲ ଲାଗେ ଛୋଟ ଛୁଆଙ୍କ ସହିତ ମିଶିବା କୁ ବି ବୋହୁତ ଭଲ ଲାଗେ କାରଣ ସେମାନେ ଯୋଉ ଛୋଟ ଛୋଟ ମାନେ ଛୁଆ ଯୋଉ କହୁଥିବେ ମିଠା ମିଠା କ ଥା ତ ସେଇଟା ପୁରା ଶୁଣିକି ମୋ ପେଟ ପୁରିଯାଏ। ତ ମୁଁ ବୋହୁତ ରହିଚି ଦିଇଟା ତିନଟା ସ୍କୁଲରେ ମାନେ ବେସରକାରୀ ସ୍ ସ୍କୁଲରେ ରହିକି ଶିକ୍ଷକତା କରିଚି। ଉଁ ତାପରେ ସେଠୁ ଇଚ୍ଛା ହେଲା ଏମତି ବେସରକାରୀ ସ୍କୁଲରେ କେତେ ଦିନ ରହିଲି ବି। ଆଉ ବିଇଡ଼ି କରିଦେବି ବିଇଡ଼ି କରିକି ସରକାରୀ ଟିଚର୍ ପାଇଁକି ଆପ୍ଲାଏ କରିବି। ତ ସେଥିଲାଗି ବିଇଡ଼ି କରିଦେଲି ଆଉ ତାର ଯୋଉ ଆମର ବିଇଡ଼ିର ଅଛି ବିଇଡ଼ି ପରେ ଆମର ଶିକ୍ଷକତା କରିବା ପାଇଁ ଦିଇ ତିନିଟା ଅ ଏଗଜାମ୍ ଅଛି ନା ଯେମିତିକି ଓ ଏସ୍ ଟି ଟି, ଓ ଟି ଇ ଟି। ସି ଟି ଇ ଟି ମାନେ ଯେମତି ଆମର କଣ ଅ ଜିଲ୍ଲା ସ୍ତରୀୟ ଓ ଟି ଇ ଟି ଯେମିତି ଆମର ଓଡ଼ିଶାରେ ଓଡ଼ିଶା ଲେବୁଲର। ଆମର ଓ ଏସ୍ ଟି ଟି ମାନେ ଆମର ହାଇସ୍କୁଲ ଟିଚର୍ ପାଇଁକି। ସି ଟି ଇ ଟି କେନ୍ଦ୍ରୀୟ ବିଦ୍ୟାଳୟ ହେଲା ଆମର ଆଦର୍ଶ ବିଦ୍ୟାଳୟ ହେଲା ତା ପାଇଁକି। ତ ସେଗୁଡ଼ାକ ଅ ମୁଁ ପଢ଼ିକି ଏଣ୍ଟ୍ରାନ୍ସ କ୍ଲିୟର ତାର କରିଦେଇଚି। ଖାଲି ଆପରେ ଯୋଉ ପୋଷ୍ଟ ବାହାରିବ ସ୍ ତାରି ପାଇଁକି ଖାଲି ପଢ଼ାପଢ଼ି ଟିକେ ଚାଲିଚି ଆଉ।
ହଁ ଏଇଟା ତ ସତ କଥା ତମେ ଯାହା ବି କିଛି କରିଛ ଭଲ ହେଇଛି ମାନେ କଣ ଯେ ଅଁ ବେସରକାରୀ ବିଦ୍ୟାଳୟ ରେ ରହିକି ଭଲ କରୁଚ ମାନେ ଯାହା ହେଲେ ବି କିଛି ତ ଗୋଟେ ଏକ୍ସପେରିଏନ୍ସ ରହିଯିବ ନା। ତ ଆଉ ହଁ ବାକି ଛୋଟ ଛୋଟ ପିଲାଙ୍କୁ ପଢେଇବା କଥା ଯାହାବି କିଛି କହିଲ ମତେ ବି ଭଲ ଲାଗେ। ବାକି ମୁଁ ବୋହୁତ ଜଲଦି ରାଗିଯାଏ ସେମାନଙ୍କୁ ମାନେ କଣ ଯେ କହିଦେଇଥାଏ କି ନାଇଁ ଦୁ ଥରୁ ତିନିଥର ୟା ଫିର ଅଧିକା ହୋଉ ଟିକେ ବୁଝେଇଦେବି ବୋଲି କୁହାଯାଏ। କିନ୍ତୁ ପାଞ୍ଚ ଥରରୁ ଅଧିକ ହେଇଗଲା ତ କ୍ଷଣେ ମୁଁ ବୋହୁତ ଜର ଜଲଦି ରାଗିଯାଏ ତ ମୁଁ ସେଇ ଲାଇନ କୁ ଯିବାକୁ ହିଁ ଚା ଚାହୁଁନି ଅଁ ଶିକ୍ଷକତା ଲାଇନ ଭଲ ମନା ନାଇଁ। କିନ୍ତୁ ମୋ ଦ୍ୱାରା ସେ ଲାଇନ୍ ହେବ ନାଇଁ ମୁଁ ଜଲଦି ରାଗିଯିବି ପିଲାଙ୍କୁ ବାଡିଦେବି। ତାପରେ ମତେ ସେ ଯୋଉ ଆମର କହିଲା ଭଳିଆ ମତେ ସେ ସ୍କୁଲରୁ ହିଁ ସସ୍ପେଣ୍ଡ କରିଦେବେ।
ଆରେ ନା ନା ସେମତି କିଛି ନାହିଁ ଆକଚୋଲି ମୁଁ ଗୋଟେ କଥା ହିଁ ଏଇ ଶିକ୍ଷକତାରୁ ଶିଖିଲି କି ମାନେ ତମ ଧାରଣା କଣ ମୁଁ ଜାଣିନି। କିନ୍ତୁ ମତେ ଲାଗେ କି ଶିକ୍ଷକତା ଯୋଉ ଲୋକଟି କରେ କି ଯୋଉ ପିଲା ବି କରନ୍ତି ସେମାନଙ୍କର ଧୈର୍ଯ୍ୟ ଶକ୍ତି ଟିକେ ବୋହୁତ ଅଧିକା। କାରଣ ସେମାନେ ଗୋଟେ ଦିନିଷକୁ ପିଲା ଯେତେ ଥର ନ ବୁଝିପାରନ୍ତି ସେତେ ଥର ପିଲାଙ୍କୁ ବୁଝାନ୍ତି ମାନେ ପିଲା ଯଦି କହିବେ ବଶଥର ବି ଆମକୁ ବୁଝାଅ ଯେପର୍ଯ୍ୟନ୍ତ ପିଲା ନ ବୁଝିଚି ପୁରା ସମ୍ପୂର୍ଣ୍ଣ ସେ ଦିନଷଟା ପିଲା କ୍ଲିଅର୍ ନହେଇଚି ସେପର୍ଯ୍ୟନ୍ତ ଗୋଟେ ଶିକ୍ଷକ ବୁଝେଇ ଚାଲୁଥିବ ବିନା ରାଗରେ। ବିନା ଧର୍ଯ୍ୟ ହରେଇକି। ତ ଏଇଟା ତମ ମାନେ ଡେ ଟୁ ଡେ ଲାଇଫରେ ମାନେ ଏଟା ବୋହୁତ କାମରେ ଆସେ। କାରଣ ଦେଖ ଆମ ଲାଇଫରେ କଣ ବହୁତ ମାନେ ଭଲ ପରିସ୍ଥିତି ଅଛି ବହୁତ ଖରାପ ପରସ୍ଥିତି ଅଛି। ସବୁକୁ ଆମକୁ ସାମ୍ନା କରିବାକୁ ପଡୁଚି। ତ ସେଥିଲାଗି ତ ଆମକୁ ଧୈର୍ଯ୍ୟ ରଖିବାକୁ ପଡିବ ନା ଆଉ ସବୁ କଥାରେ ରାଗିଗଲେ ତ ସବୁ କାମ ଖରାପ ହେଇଯିବ। ତ ତମେ ଟିକେ ନିଜର ରାଗକୁ ଟିକେ କଣ୍ଟ୍ରୋଲ୍ କର। ହାଲୋ। ହାଲୋ। ହାଲୋ। ହାଲୋ। ଆଲୋ ଶୁଭୁନି କି କିଛି? ହାଲୋ। ହାଲୋ।